ହ୍ୟାଲୋ
ହ୍ୟାଲୋ ହଁ ଭାଇ କୋଉଠି? ଏ
ହ୍ୟାଲୋ ହଁ
ଭାଇ କଣ ଖାଇ କଣ ଖାଇଲୁ ଆଜି ଗାଧୁଆ ବେଳେ
ଖାଇଲି ଆଉ
କଣ ଖାଇଲ ନା ମାନେ କଣ ଖାଲି ଭାତ
ନା ଭାତ ଭଜା ତରକାରୀ
ଓହୋ କଣ କଣ ଆଣିଥିଲେ କଣ
କଣ ଆଣିଥିଲି ଯାହା ଆଣେ ସେଇ ଆଣିିଥିଲି ଆଉ କହିଲି ଆ ଭାତ ଭଜା ତରକାରୀ
ହୁଁ ମୁଁ ଶୁଣିଛି ତମେ କ ମଝିରେ ମଝିରେ ମିକ୍ସଚର୍ ଆଣିଛ
ଆ ତମ କେମିତି ଶୁଣିଲ
ହଁ ଶୁଣିଲି ଆଉ କିଏ ତମ ପିଲା ଅଛନ୍ତି ନା ସାଙ୍ଗ ପିଲା ଉଁ ଏଠି ବା ଆଲାପ ନହିଁ ଇର ନାହିଁ
ଓ
ଆଉ ଆଉ ଭାଇ କୁହ ଏଇ କଣ ତମ ଆଡେ ବର୍ଷା ହଉଛି ନା ଖରା?
ନା ବର୍ଷା ଉଠେଇଛି। ହେଇନି
କାଉଁଳି ହେଛି ନା ବର୍ଷାଦାନ ହେଇନି ଆଉ ଆଉ ଆଉ କାଲି ଏଡୁ ବର୍ଷ ହେଇଥିଲା।
ଟିକେ ଟିକେ ସକାଳୁ ସକାଳୁ ହେଲା ଆଉ ହେଇନି
ହଁ ସକାଳେ ସକାଳେ ହେଇଥିଲା। ତୁମ ଯ ଆସିଛ ଟ୍ରେନ ରେ ଆସିଛ ତମର ତ ବହୁତ ଅସୁବିଧା ହଉଥିବ କି ମାନେ ଟ୍ରେନ ରେ କୋଉଦିନ ଆସି ମାନେ ପଳେଇଥିବ କେଉଦିନ ଇଏ ହେଇଥିବ।
ଭାରି ଅସୁବିଧା
ହସିଇଦ ନା
ହୁଁ ଗଲାବେଳେ ଆସିଲା ବେଳେ ଯେମିତି ଅସୁବିଧା ଗଲାବେଳେ ସେମିତି ଅ ସେ
ଅ ହଉଛି ହବ କାହିଁକି ଟ୍ରେନ ଆଜି ସାସ
ହ ଟ୍ରେନ ଯ ବସ ସ
ଆଉ ମୁଁ ଶୁଣିଛି ତମ ସହିତ ଗୋଟେ ହାଟର ପିଲା ଟା ଆସିଛି।
କିଏ ଆଛି।
ହ୍ର ମିିଲଦ
ହଁ ଆସିଛି ଆମ ସାଙ୍ଗରେ
ତା ତାକୁ ଟିକେ ବାଟ ଗୋଟେ ଦେଖିନି ତାକୁ ଟିକେ ନବାଆ କରିବ ହେଲା।
ନା ସେ ଜିମ୍ କ ଅଛି ନା ସେଇ
ଜଣା ବଛ ତ ଛାତିରେ ତ ପଛପଟରୁ
ହ ଦେଖତନ ସପ ଦବେେଳେ କେମିଆ
ହ ଆଉ ଆଉ ତମେ ଜିମ୍ କରୁଛ ନା କନ
ମୁଁ ଜିମ୍ କରିନ ଟେି ନେି ମୋ ଛୁଆ ଟାଛି ତା ସ ପାଖରୁ
ହୁଁ
ମୋ ସାଙ୍ଗେ ଛଅଟା ଆସଛି ତାପରେ ଜିମ୍ ଟ୍ରେନିଂ ନେବି
କିଏ ପତ ଲିଲ
ହଁ ହଁ ସେ ପୁଣି କହିଲ କଥା ହେଇ ଏଟା ଜିମ୍ ଟ୍ରେନର ଅ
ତ ନିଜର ତ ନା
ନା ଜଣ ସ୍ ଟା
ନି ହ
ବ ଦିଟା
ହଁ ଆଉ ମୁଁ ଭାବୁଛି ରଘୁଚନ୍ଦଣ ଆମ ଆଡେ ଆସ ବୁଲିବା ପାଇଁ ଯିବା
ଯିବା ଆଉ
ଏ ହଁ କିଏ ବନର ପଇସା ଦ ବଢିବ କଣ ଦବ ନା?
ହଁ ଦେଇଦେମି କିଛି ନାଇଁ ହାପ ହାପ କରିଦବା
ହଁ କରଦ ଠିକ ଅଛି ତିନିଶ ଜିନିଷ କରିଦେନେ ହେଇଯିବ ଆଉ। ଆମର ତିନି ହଜାର ଟା କେତେ କହୁଥିଲା ଆଉ ଦି ତିନିଟା ଜାଗା ବୁଲିବାକୁ ଯିବାର ଥିଲା ଆମ ସାଇଆଡେ।
ଜାଗା ବୁଲିବା ଯେତେ ପଇସା ହବ ହାପ ହାପ୍ କରିଦବା ଆଉ।
ହଁ ଆଉ ଆଉ ତମର ସିଏ ରଜଗୋଳା ହୁଏ?
ଆମ ଆଡେ ତ ବଢିଆ ବା
ଆଉ ର ର କଣ କଣ ଡୋଳି ପଡେ
ଦୋଳି ଭରେ ସବୁ ଥରକ ପଡେ।
ସବୁବେଳେ ନା ଦୋଳି ମାନେ ତମ ଆଗେ ଉପର ଯୋଉ ଯାଇ ଆସଥ ତଳକୁ ଚକ ଦୋଳି ଚକ ତଳେ ଖାଇ ଦୋଳି ପୁଦୁଥିବ ତ
ଖାଇଟି ଖାଇଦଳି କଣ? ଆମ ଗଡ ଚକି ଦୋଳି, ରାମ ଦୋଳି କ ଦୋଳି, ପଟା ଦୋଳି
ତ ଏଇଟା ଯୋଉ ଏ ଯୋଉ ଆର ତମ କିଉ ନାଟକ ଦେଖୁଛି ପାଖରେ
ହଁ ପାଖରେ ଜଣ ଛଆଡେ ନାଟକ ଦେଖିଛି ଯାତ୍ରା
ଯାତ୍ରା ନା
ହ
ଆଉ ବ ତମ ଆଡେ ଚାଁନ୍ତିି ଆଜି କଣ ଖାଇବାକୁ କରିବ କଣ ଖାଇବା କର ଆ ପାଞ୍ଚ ଟଙ୍କା ଲଖାଦଉନି ରାଜା ପାଞ୍ଚ ଟଙ୍କ ଲେଖା ହବସନ୍ଧ୍ୟାବେଳେ ବାଧାମ ଣଆ
ହଁ ସେ ବାଦାମଣି ଆଉ ବାଦାମ ହବ ଆଜି ଆଉ।
ହୁଁ ନମ କିିନି ହଦ୍ରି ଆଣିଆ ବାଦମ କୋଡ଼ିଏ ତିରିଶ୍ କୋଡିଏ ଟଙ୍କା ଆଣିଲେ ଖାଇପାରିବନି ଅଧିକ ଅଧିକ କରିବା ହଁ ଆଉ ମୁଁ କହୁଛି କି
ତମେ ତ ଯୋଉ ମଝିରେ ଯୋଉ ପୂଜା ମୂଜା ପଡେ ତମେ ତ ମଝି ମଝି ଯାଉଛ ପୂଜା ଆଡେ ସେଠି ଯାଇାନେ ତ ଘରେ ତ ବାପା ନାହାନ୍ତି ମାନେ ପଳେଇ ଯେମ
ିଲଖା ହୁଁ
ତୁ ପ ତ ହୁ
ହଁ ମୁ ିକଛି ସବୁ ନେଇକିଛି
ତମ ସାଇଟରେ ଯ ପିଲା କଥା ହଛନ୍ତି ତାଙ୍କ ବଲରେ ଆସେ
ଆଉ ଜୋର
ନା ନା ଆ ସକାଳ କମ ଖାଇ ଗାଇଥିଲ
ଖାଇକି ଆସିଥିଲି ଆଉ ଜଳଖିଆ ଆଉ ହ
ଚଳଖି ନା ବାହାର କରିଥିଲା ନା ବାର କରିଥିଲା
ହ ଆ ମାନେ ସକାଳ ଜଳିକି କଣଥିଲା
ହ ହଁ ଛତୁଆ ଛତୁଆ ଖାଇକି ଆସିୁଛନ୍ତିି ଚୁଡ଼ା ଛତୁଆ ଚୁଡ଼ା ଛତୁଆ ସହିତ ମିଶଆ ବିସ୍କୁଟ କାଜୁ ସୋଲା ଚୁଡା ଭଜା ଚୁଡା ଅମୁଲ ଚି
ମିଶିକି ହେଇଛି ଛତଟା ଗୁଣ୍ଡ ଆଉ ଗୋଳେଇଲ ଖାଇଲା ଆଉ ତାପଣ କୟା କନ ପ୍ରୋଟିନି ଆଉ ସକାଳ ଡାଇଟ୍ ଗୋଟେ ହଁ ସକାଳ ଡାଇଟ୍ ପ୍ଲାନ ଗୋଟେ ଥାଏ ସେଇଟା ହଁ ସକାଳ ଡାଇଟ୍ ପ୍ଲାନ ଯୋଉ ଗୋଟେ ଥାଏନି ସେଇଟା
କ୍ଷୀର ଆୟୁ ଥାଉ ବଟ ବହୁତ ହୃଷ୍ଟ ଫଷ୍ଟ ଥିବ
ନା ମୁଁ ବଟେ ହୃଷ୍ଟ ହୃଷ୍ଟ ଅଛି ଯେତେ କା ଲାଗୁନି ଦେହରେ
ଲାଗୁନି ଏ ନଜରିଆ କଦେଇ ଛନ୍ତି ବୋଧେ ଆଉ
ସେଇ ଆଉଚି ଆଉ
ଆଉ କଣ ମାଳି ଫାଳି ଆ ପିନ୍ଧୁନ
କଣ କହୁଛ ତମ ପାଖ ବି ଶୁଭୁନି ଠିକ୍ ସେ କଥା ଟା
ମାନେ ମାଳି ଆଣି ପିନ୍ଧ ଅ
କି ମାଳି ନହିଁ।
ହୁଁ ଏ ଏରେ ଅ ଛୁଆ ତ ଆଣି ପିନ୍ଧିବ ନା
ଛୁଆ ଜୁ ଆଣୀନାହାନ୍ତି ଅଣ୍ଟାରେ ବାନ୍ଧନ୍ତି ତ
ଅଣ୍ଟା ନା ହାତ ବାନ୍ଧ କି ବେକରେ ଏ
କିନା କଣ ବେକରେି ହାତ ବାନ୍ଧିନି
ଭାଇ ଭାଈ କି କଥା? ଆଉ ଉ
ଆଉ କଣ?
ନା ମୁଁ ସେ କଥା କହୁନି ଯେ ମୁଁ ନାଉ କେବେ ଆସିବ ଆମ ଦୋକାନ ଆଡେ
ଦୋକାନ ଆଡା ସବୁଦିନ ଯିବା ଆସିବା ହଉଛି ଯେତେବେଳେ କହିବ ଦୋକାନ ଭିତରେ ଯିଵୁ ସେତେବେଳେ ଆଉ
ହଁ ଆମେ ଦୋକାନ ପଶିଲା ଆମ ସାଇଟି ଦେଖିକିନା ଗୋଟେ ଦୋକାନ ଅଛି କି ସିଲେଇ ମିଲେଇ କରୁଛି।
ହଁ ଟେଲୁ ଦୋକାନ ଅ
ହଁ ତା ଆଗରୁ ଗୋ୍ ଲେ ଦେଖୁଛି ନା ଗୋଟେ ସିସିଟିଭି ଦୋକାନ ଟେ ଅଛି।
ହଁ
ତା ସାାଇଡ ଗୋଟେ ମ୍ ଏ ବେରୀଇଙ୍ଗୀ ଦୋକାନ ଅଛି।
ହଁ ଜାଣିଚି
ସାଇଟଟି କି ଗୋଟେ ନୂଆ ସପ୍ ଆସ୍ ସାର୍ଟ ପ୍ୟାଣ୍ଟ ଦୋକାନ ଅଛି ଦୁହି କେମିତି ଯାଣୀଲା ସେଇ ସାର୍ଟ ପ୍ୟାଣ୍ଟ ଦୋକାନ ସାମ୍ନାରେ ନ୍ କିନ୍ତୁ କଣ୍ଡା ଦେଖ୍
ହଁ ଦେଖିଚି
ସେଇଠି ଯାଇକି ଆଜି ବାଦିମ ଟା ଧରିକି ପଳି ଆସିଚି ଆଉ
ହଉ ଠିକ ଅଛି ଆଣିବା କୋଡିଏ ଟଙ୍କିଆପାକ୍ କୋଡିଏ ଟଙ୍କିଆ ପ୍ୟାକେଟ ତ
ପ୍ୟାକେଟ ନୁହେଁ। ଆମର ଏ ସି ଓଜନ କରିକି ଦେବ ବୋଧେ
ହଉ ଖୋଲାରେ ଦେଇଛନ୍ତି କୋଡିଶ ମିନଟ ଦଶଟାଁ ଖୋଲାରେ ନାଁ ଆଉ
ଦଶ ଟଙ୍କା ସେ ରଖୁନି ସେ କୋଡିଏ ଟଙ୍କା ରଖୁଛି ହୁଁ ସେ ଯୋଉ କୋଡିଏ ଟଙ୍କା ରଖୁଛି କିନ୍ତୁ ଭଲ ଲାଗୁଛି ଭାଇ ଯାହା କହ ଲୁଣ ମାରି ତେଲ ତେଲରେ ଭାଜିଚି ବୋଧେ
ହଁ ନମକିନା ଆଉ ସେଇଟା ବଢି ଲାଗିବ।
ଉୁଁ ତା ଯଦି ଆଗରୁ ଆମେ ଆଣୁୁ ଦଶ ଟଙ୍କା ଦେଇକି ସିଏ ଚଳୁଥିବା ଏବେ ସେ ତା ରେଟ୍ ଟା ବଢ୍ ପନ୍ଦର ଟଙ୍କା କେକି ପିଲା ଖାଉନାହାନ୍ତି।
ଆଉ କୋଡିଏ ଟାଙ୍କା କଲେ କିଏ ପିଲା ଖାଇବ
ନା ପନ୍ଦର ଟଙ୍କା ନା ହୁଁ
ଓହୋ
ପାଞ୍ଚ ହିକ ଅଛି ଠିକ ଅଛି ଠିକ ଅଛି ତାହେଲେ ଆଜି ନେଇକି ଆସିବେ ଆଉ ନା ରଜ ପାଇଁ ଡ୍ରେସ୍ କିଣିବ ରଜ ପିଛ କିଣିବେ ଆଉ ଆମର ଇଆଡେ ତ ବର୍ଷା ପବନ ହେଲା ଆସିଲାନ ଜୋର ଆଉ
କସୁର ହେଇଲାଣି? ଆମର ବି ଧୀରେ ଧୀରେ ପବନ ଥୋରାଇଲାଣି ଆଉ କେତେ ହଉ କଣ କହ ଧୀରେ ଧୀରେ ସୋରୁଣାଣି ମୁଁ ଭାବୁଛି ଆମ୍ବ ଦିଟା ଯାଇ ତୋଳିନେ ଭଲ ହୁଅନ୍ତା।
ହଁ ଆମ୍ବ ଯାଇ ତୋଳିଲେ ବଢିଆ ହବ
ଏ ପାଚିଲା ଆମ ପାଇଲା ଧରିକି ଆସିବ ଇଡି
ପାଚିଲା ଆ ପାଇନା ସାଙ୍ଗେ ସାଙ୍ଗେ ଜରଟା ବସି ଫୋନ କରି ତମକୁ ଆଉ
ଆମ ଦୋ ଦୋକାନ ର ସଟର ଟା ପିଲା ପକେଇବାକୁ ଗଲେଣି ଦେଖିଆ କଣ କରୁଛନ୍ତି।
ହଁ ଆସ ଦେଖିଦବ ଆସ
ଆଉ କଣ କହିବ ନା କୋଡିଏ ସେକେଣ୍ଡ ପରେ କାଟିି ଦବା। ଗୋଟେ ମିନିଟ ଗୋଟେ ମିନିଟ ରୁହ ଗୋଟେ ମିନିଟ ରୁହ ଆଉ ଭାଇ ରୁହ ଗୋଟେ କାଟି ଦ
ହଁ
ଭାଇ ଆଉ କଣ କହିବ ନା ମୁଁ ରଖୁଛି।
ହଁ କାମ ଅଛି ହୋଉ